ହଁ ଜାଣିଛ ଗୋଟେ କଥା ଏବେ ନୁହେଁ ବିଲେଇ ଏବେ ନୁହେଁ ବିଲେଇ ଫୋନ ଟାକୁ ଦୁଲ କିିନା କଚି ଦେଲା ସେ ବିଲେଇ ଫୋନ ଫାଟିଗଲା।
କଣ କେମିତି କାହା ଫୋର।
ଆରେ ଏଇ ଯୋଉ ଓପୋ ଟା ମ ସେଇଟା।
କଣ ଭାଙ୍ଗିଗଲା।
ହଁ ଟିକେ ନାକୁ ସ୍କ୍ରାଚ ପଡି ଯାଇଚି।
ଛାଡ ଛାଡ ଆଉ ତା କଥା ଙ୍କ କହିବି ସବୁ କାମରେ ତ ସେ ତରତର ହୁଏ। ତରତର ହେଲେ କଣ କାମ ଟା ଠିକ ସେ ଯିବ କି।
ହଁ ହଉ ଛାଡ ତାଙ୍କ କଥା ଆମେ ଚାଲିଲ କଥା ହବା ଆମେ ଯୋଉ ତମେ ଯୋଉ କହୁନଥିଲ କ୍ରିକେଟ କଥା। କଣ କହୁଥିଲ ଗୋଟେ।
ପଚାରୁଥିଲେ କି ତମେ ଯୋଉ ଆମର ଏଇ। ଠି ସାଇ ଡୁ ଶିବୁ ରୁପାଲି ଖୁସି ଦିଦି ତମ ମାନେ ସବୁ କ୍ରିକେଟ ଯୋଉ ଖେଳ କେମିତି କଣ କ୍ରିକେଟ ଖେଳ।
କ୍ରିକେଟ ସେମିତି ଖେଳୁ ଆଉ ଏବେ ତ ଆଉ ଖେଳୁନୁ କାରଣ କେହି ସବୁ ସମସ୍ତେ ପଳେଇଛନ୍ତି ମାମୁ ଘରକୁ ରଜ ସକାଶେ ଆଜି ହିଁ ସମସ୍ତେ ଆସିବେ ଆଉ କାଲି ସାଇର ମୋର ମିଶିକି ତାଙ୍କ ଗ୍ୟାରେଜ ରେ ଦୋଳି ବାନ୍ଧି ଦେଇ ରଜ ପାଇଁ। ତାପରେ ଆଉ ଏବେ କେହି ଆସିଲେ ଏମତି ଆସିଲେ ତ କିଛି କ୍ରିକେଟ ଖେଳିବୁ ଆଉ କାଲି ଠାରୁ ତ ସ୍କୁ ସ୍କୁଲ ଟ୍ୟୁସନ କଲେଜ ସବୁ ସ୍କୁଲ ଖୋଲିଗଲାଣି ତାପରଠୁ ଆଉ କେହି ଖେଳି ବି ପାରିବେନି ଆଉ ଯଦି ଖେଳିବୁ ସେଇ ରାତି ନଅ ଟା ଦ ସେତେବେଳକୁ ହିଁ ଖେଳିବି ଆଉ ଏବେ କିଛି ଆମେ ଛୋଟିଆ ତଳ ଥିଲା ସେତେବେଳେ ହିଁ ଖେଳୁଥିଲୁ ଆଉ ଏବେ କିଛି ଖେଳି ପାରୁନୁ ସବୁ ମାମୁଁ ଘରକୁ ପଳେଇଥିଲୁ ତ ସେଇ ଯୋଗୁ।
ହଁ ପରା ଏ ମାନେ କାଲିଠୁ ସ୍କୁଲ। ଖୋଲି ଯିବ ସେ ଯାହା ତିରିଶ ରେ ଡିସିସନ ନେଇଥିଲେ ଏମାନଙ୍କୁ କଣ ଲାଗିଲା ଖରା କମ ଅଛି ପୁଣି ଅଠର କୁ କରିଦେଲେ ତମେ ମାନେ ଯାହା ଛୁଆ ମାନେ ଟିକେ ଯାହା ଖେଳୁଥାନ୍ତ। ଆଉ ସେତିକି ବି ହ ରଜ ପାଇଁ ତ ସମସ୍ତେ ସବୁ ଗାଁ କୁ ପଳେଇଥିଲେ ଆଉ ଆଉ ଏବେ ତ ଆସିଲ ତମ ମାନେ ଆଉ ତମେ ଦି ଜଣ ମୁଁ ବୁଝିପାରନି ରଜ ସରିଲା ପରେ ଯାଇକି ଦୋଳି ଲଗଉଚ ଯାହାବି କଥା ହେଲେ ତମେ ମାନେ ନିଜେ କରିଛ ଦୋଳି ଲଗେଇଛ ତ ମୁଁ କହୁଥିଲି କି। ଆଜି ତ ମୁଁ ସନ୍ଧ୍ୟାବେଳେ ଫ୍ରି ଅଛି ତ ମୋତେ ସେ ଦୋଳିରେ ଟିକେ ବସିବାକୁ ଦବ ତମେ ଦି ଜଣ।
ହଁ ଯଦି ସାଇ ଥିବ ତାହେଲେ ମୁଁ ତାକୁ କହିଦେବି ସିଏ ତମକୁ ବସେଇଦବ ଆଉ ସାଇ ଥିଲା ସିନା ମୁଁ ନଥିଲି ଆମେ ଦି ଜଣ ସବୁବେଳେ ମିଶିକ ଦୋଳି ଲଗାଉ ସେ ଏକୁଟିଆ ଲଗେଇ ପାରେନି ସେଇ ଯୁଗୁରେ ଆମେ କାଲି ଦୋଳି ଲଗେଇଦ ଏବେ କିଛି ସଜାସଜି କରିନୁ ମୁଁ କାରଣ ତାଙ୍କର ତ ଏ ବର୍ଷ ହବନି ନା ତାଙ୍କର ବର୍ଷିକିଆ ଯାଇନି ତ ଏ ବର୍ଷ ତାଙ୍କର ଆଉ କିଛି ବି ହବନି ଯାଇଁକି ଆର ବର୍ଷ ଆଡକୁ ହିଁ ସବୁ ହବ।
ଓହୋ ସେଇଆପରା ଜଣେ କଣ ଗୋଟେ ଦୋଳିକୁ ଲଗେଇ ପାରିବ କି ତାଙ୍କର ତ ପୁଣି ଏତେ ଉଞ୍ଚା କାନ୍ଥ ନା ଜଣେ ତ ଲଗେଇ ପାରିବନି ଆଉ ସିଏ ବି ଛୋଟ ପିଲାଟା ତ ଦି ଜଣ ମିଶ ଲଗେଇ ହବ ତା ସେ ଆର ବର୍ଷ କେତେ ଭଲସେ ସଜେଇ ନଥିଲେ ମୁଁ ବି ଯାଇଥିଲି ବେଲୁନ ଗୁଡାକ ଆମେ ଲଗଉଥିଲେ ଆଉ ତ ସେଇ ଗ୍ୟାରେଜ ଘରେ ପୁରା ମାନେ ଏତେ ଫୁଲରେ ସଜେଇ ଦେଇଥିଲ ତମ ମାନେ ସେ ଦୋଳିରେ ବି ଏତେ ଭଲ ସେ ଫୁଲରେ ସଜେଇଥିଲ ମ ତେ ଦେଖିକିନା ବହୁତ ଖୁସି ଲାଗିଲା ମାନେ ମୁଁ ଏତେ ଭଲ ଭଲ ଫଟୋ ବି ଉଠେଇଛି ଦୋଳି ବି ଖେଳିଛି ମତେ ଏତେ ଭଲ ଲାଗିଲା ସେଇ ଯୋଉ ସମାର ଟା ହେଇଥିଲା ଏତେ ସୁନ୍ଦର ହେଇଥିଲା।
ହଁ। ସେଗୁଡାକ ସବୁ ଯାକ ଆମେ ସାଇର ମୋର ମି ସି କିି ରାତି ବାର ଟା ଯାଏ ବସିକି ସେଇଠି ସଜାଡୁଥିଲୁ ଆଉ ତାଙ୍କର ତ ଜାଣିଛ ତାଙ୍କର ତ ପୂଜା ସାମଗ୍ରୀ ଦୋକାନ ତାଙ୍କର ଫୁଲ ପ୍ଲାଷ୍ଟିକ ଫୁଲ ଆଉ। ବହୁତ ଭେରାଇଟିର ସବୁ ମେଞ୍ଚେ ଫୁଲ ପତ୍ର ଗୁଡାକ ଅଛି ଆଉ ସିଏ ତ ତାଙ୍କର ନିଜରି ଘରର ଆଉ ସିଏ କଣ ସବୁ କିଣିବ କି ସିଏ ଆଉ କିଛି କିଣିଲାନି ତାଙ୍କର ସେଇଠି ଯୋଉ ଦିଟା ରୁମ୍ ଅଛି ସେ ଦିଟା ରୁମରେ ମେ ଜିନିଷ ଥୁଆ ହେଇଛି ଏ ଆ ମୁଁ ଯୋଉ ରୁମ ରେ ବସିଛି ମାନେ ଯୋଉ ରୁମ ଟା ମୋର ସେଇ ରୁମରେ ସେଡିକି ଟିକେ ରୁମରେ ମେଞ୍ଚେ ଜିନିଷ ପଇଚି। ଆଉ ସେ ରୁମ କୁ ଗଲେ ସେଠି ଫ୍ୟାନ ବି ଅଛି ଆଉ ତାଙ୍କର ମେ ଚେ ଜିନିଷ ଯୋଉ ଅଛି ସେଇଥିରେ ଆମେ ସଜାଡି ଦଉ ଆଉ ଗୋଟିଏ ପ୍ୟାକେଟ ହିଁ ଖୋଲି ଦଉ ସବୁଥିରୁ ଆଉ ସେଇ ଗୋଟିଏ ପ୍ୟାକେଟ କୁ ହି ସବୁ ବର୍ଷ ୟୁଜ କରୁ ଆ ଆଉ ଆମେ ତ ଏଇଠି ସବୁ ପର୍ବପର୍ବାଣି ସବୁ ପାଳନ କରୁ ଆଉ ଜାଣି ଚ ଆମେ ଯୋଉ ଏଇ ଗଣେଶ ପୂଜା ନୁହେଁ ଗଣେଶ ପୂଜା ରେ ଏଥର ଆମର ଏଇଠି ଗୋଟେ ବଡ ଗଣେଶ ଟେ ଅଣା ହବ ଆଉ ଆମର କଲୋନୀର ସବୁ ଚାନ୍ଦା ମାଗିକି ଆମର ଯୋଉ ଏଇପଟେ ଯୋଉ ସିଧା। ଧା ଗଲେ ଯଉ ଗୋଟେ ଗୁରୁମା ନାହାନ୍ତି ସେଇ ଗୁରୁମାଙ୍କ ଘର ପର୍ଯ୍ୟନ୍ତ ହିଁ ଆମେ ଯାହା ଚାନ୍ଦା ଆଦାୟ କରିବୁ ଦୁଇଶହ ଦୁଇଶହ ଟଙ୍କା ଲେଖାଏ ଆଉ ଆମର ତ ସମ ସମସ୍ତେ ଦେବେ କି ନାଇଁ କି ଜାଣି ସମସ୍ତେ ଦୁଇଶହ ଦୁଇଶହ ଲେଖାଏ। ଚାନ୍ଦା ଆଦାୟ କରିକି ତ ଆ ମାନେ ସେଇ ଗଣେଶ ପୂଜା କରିବୁ ଆଉ ଆମ ମାନେ ଜାଣିଛୁ ଆମେ ମାନେ ସେଇଠି ବାହାରେ ବସିକି ଲୁଡୁ ବି ଖେଳୁ ଖାଲି କ୍ରିକେଟ ନୁହେଁ ଆମେ ଲୁଡୁ ଖେଳୁ ବ୍ୟାଡମିଣ୍ଟନ ଖେଳୁ ଅ ତାପରେ ଫୁଟବଲ ଖେଳୁ। ଭଲିବଲ ବି ଖେଳୁ ତାପରେ ଆମେ ସେଇଠି ବ୍ୟାଡମିଣ୍ଟନ ତ ଆମେ ଶୀତ ଦିନରେ ଖେଳୁ ତାପରେ ଆମେ ତା ଭିତରେ କ୍ୟାରମ ଚେସ୍ ଆହୁରି ମେଞ୍ଚେ ଗେ ଖେଳୁ ଖେଳୁ ତାପରେ ଯୋଉ ସାହି ଆଉ ଡୁବୁ ଶିବୁ ଏମାନେ ସବୁ ଅ ଯୋଉ ସେଇ ଭିତରେ ବସିକି ଫ୍ରି ଫାୟାର ବି ଖେଳନ୍ତି ଏମିତି ଆମେ ସେଇଠି ବହୁତ ମଜାାମସ୍ତି କରୁ।
ହଁ ତମେ ମାନେ ତ କେତେ ଖେଳ ଜାଣିଛ ମୁଁ ବି ମୋ ଛୋଟ ବେଳେ ଏତେ ଖେଳ ଜାଣିିନଥିଲି ମୁଁ ତ ସେଇ ଖାଲି କ୍ରିକେଟ ସେ ଲୁଚା ଲୁଚି କଲର କଲର ହ୍ଵାଇଟ କଲର ସେଇ ଖେଳ ଟା କୁମ୍ଭୀର ତୋ ପାଣିକି ତାପରେ ଏମିତି ଯୋଉ ପଥର ସବୁ ଥୁଆ ହେଇଥିବ ବଲ ରେ ଏମିତି ମାରିବ ତାପରେ ଗୋଟେ ଜିନିଷ ଟା ତମେ ଧରିଥିବ ପକେଇବ ଯାହା ଦେହରେ ବାଜିଲା ଏବେ ତ ସେଇଟା ଚପଲ ଟ୍ରେଣ୍ଡ ହେଇ ଯାଇଛି। ହେଲେ ଆମେ ସେଇଟା ସେମିତି କାଗଜ ମୁ ଥାଏ ସେଲୋ ଟେପ୍ ଗୁଡେଇ ଗୁଡେଇ ଗୋଟେ ମୋଟାର କରିକି ସେମିତି ମାରୁ।ଜାଣିଚ? ମାରିବା କଣ ଭଲ କି? ଆମେ ସମ୍ମାନ ଦୃଷ୍ଟି ରୁ ମାରୁନା ଆଉ ଆଗରୁ ଆମେ ବହୁତ ପିଲା ଏଠି ଖେଳୁଥିଲୁ ମାନେ ଆମ ଘର ମୁଁ ମୋ ଭାଇ କ୍ରିସ୍ ତାପରେ ତମେ ତ ସେତେବେଳେ ଏଠି ନଥିଲ ତାପରେ ଯାଇ ଜୁଇ ମାମା ନନ୍ଦିନୀ ସୋନୁ ଭାଇ ତାପରେ ଆମ ଆଗ ଘରେ ଜଣେ ଏବେ ଯାହା ରହୁଛନ୍ତି ତାଙ୍କ ପୂର୍ବରୁ ତାଙ୍କର ସେଇଠି ଜଣେ ଆଉ ଜଣେ ରହୁ ତାଙ୍କ ପୁଅ ତାପରେ ଆମେ ଯୋଉ ପୂର୍ବ ଘରେ ରହୁନଥିଲୁ ସେ ଘରର ଓନର ତାଙ୍କ ପୁଅ ତାପରେ ସେ ଆଗରୁ ଯୋଉଠି ଏବେ ଚିନୁ ଆଣ୍ଟି ଘର ଅଛନ୍ତି ତାଙ୍କର ବି ସେଠି ଜଣେ ଭଡା ରହୁଥିଲେ ତାଙ୍କ ଝିଅ ତାଙ୍କ ପୁଅ ଆମେ ଆହୁରି ବହୁତ ଜଣ ମିଶିକି ଖେଳୁ ଆଉ ତାପରେ ରୁପାଲି ସିଏ ବି ମଝିରେ ମଝିରେ ଆସୁଥିଲା ରୁପାଲି ର ଭାଇ ରାଜା ସିଏ ବି ଆସୁଥିଲା ଆମର ନା ଗୋଟେ ପୁରା ବଡ ଗ୍ରୁପ ଟେ ହେଇକି ଆମେ ସମସ୍ତେ ମିଲୁଥିଲୁ।
ହଁ ମୁଁ ଶୁଣିଥିଲି ତମ ମାନଙ୍କ ସହିତ ଆଶିଷ ଭାଇ ବି ଖେଳନ୍ତି ସେ ଖେଳୁଥିଲେ ସେତେବେଳେ?
ଆରେ ହଁ ହଁ ସିଏ ବି ଖେଳୁଥିଲେ ସିଏ ବି ଏଇ ଆମେ ଯୋଉ ପୂର୍ବ ଘରେ ରହୁନଥିଲୁ ମାନେ ପୂର୍ବ ର ପୂର୍ବ ଘର ସେଇଠି ସେ ରହୁଥିଲେ ଏବେ ତ ସେ ସେପଟକୁ ପଳେଇଛନ୍ତି ଆଉ ତ ଏବେ ତ ଆମେ ଆଉ କିଏ ବି ଖେଳୁନୁ କାରଣ ଆମେ ସବୁ ବଡ ହେଇଗଲୁ ଆମ ପାଖରେ ବିଲକୁଲ ବି ସମୟ ନାହିଁ।
ହଁ ମୁଁ ବି ମୁଁ ଯେତେବେଳେ ପୁରା ଛୋଟଟେ ହେଇଥିଲି ମତେ ଏଇ ଯୋଉ ସାଇ ଘର ତଳେ ଘର ତିଆରି ହଉଥିଲା ଆମେ ସବୁ ଘର ଦେଖିବାକୁ ଯାଇଥିଲୁ ସେଇ ଘର ତଳେ ଆମେ ଦେଖୁଥିଲୁ ସେଇ ଯୋଉ ଆଶିଷ ଭାଇ ମତେ କଣ କରିଥିଲେ ନା ମୁଁ ମୋର ସେତ ମାନେ ମୁଁ ପୁରା ଛୁଆଟେ ହେଇଥିଲି ମତେ ଦେଖା ହଉନଥିଲା ମୁଁ ତାଙ୍କ ଅ ଯୋଉ ସେଇଠି ଯୋଉ ଝରକା ହେଇଥିଲା ତାଙ୍କ ଝରକା ଉପରେ ଠିଆ ହେଇକି ତାଙ୍କର ସେପଟ ଗୋଟେ ଗଛ ସବୁ ଲଗା ହେଇଥିଲା ମୁଁ ସେଗୁଡାକ ଦେଖୁଥିଲି ମତେ ଆଶିସ ଭାଇ କଣ କଲେ ନା ପୁରା ଠେଲିଦଲା ଆଉ ଏକାଥରକା ମାନେ ପୁରା ଉଁଚା ରୁ ପଡିଲି ତାଙ୍କର ଯୋଉ ଉପର ମହଲା ଟା ନାଇଁ ସେଇ ଉପରୁ ମତେ ଠେଲି ଦେଲେ ଯୋଉ ମୁଁ ଉପରୁ ଯୋଉ ପୁରା ପଡିଲି ମୋ ମୁଣ୍ଡ ଭିତରେ ଗୋଟେ ମାଟି ହାଣ୍ଡିର ଗୋଟେ ପଡି ପଶି ଯାଇଥିଲା ଗୋଟେ ଖୋଳ ଯୋଉ ସେଇ ଯୋଉ ଭାଙ୍ଗିଥିଲା ଯୋଉ ପିସ୍ ଟା ସେଇ ପିସ୍ ଟା ମୋ ମୁଣ୍ଡରେ ପଶି ଯାଇଥିଲା ତାପରେ ମୋ ମୁଣ୍ଡରୁ ବହୁତ ବ୍ଲଡ଼ ବି ବାହାରିଥିଲା ଆଉ ଥରେ ସିଏ ମୋତେ ତା ମାନେ ଖେଳୁଥିଲୁ ଏଇଠି ମାନେ ମୁଁ ଯେତେବେଳେ ଏଇ ଘରକୁ ଫାଷ୍ଟ ଫାଷ୍ଟ ଆସିଲି ଅ ମାନେ ଯେତେବେଳେ ଖେଳୁଥିଲୁ ସିଏ କଣ କଲେ ନା ଯୋଉ ମତେ ଯୋଉ ହାତଟାକୁ ଧରକି ଘୁରେଇ ଦେଲେ ଏକାଥରକେ ଘୁରେଇକି ଛାଡଦେଲେ ମୁଁ ଏକାଥରକେ ଯାଇକି ଯୋଉ ରୁପାଲି ଯୋଉ ରୁପାଲି ଘର ଯା ସାଇଡ ରେ ଯୋଉ ସୋନୁ ଭାଇଙ୍କ ଘର ତାଙ୍କ ଉପରେ ଗୋଟେ ବକ୍ସ ଟାଇପ ନାଇଁ ଗୋଟେ ମାନେ ସେଇଠି ସବୁ ଜିନିଷ ପକଉଛନ୍ତି ସିଏ ତାରି ଭିତରେ ଏକାଥରକାର ପଡିଥିଲି ଥରେ।
ଆରେ ଆରେ ତମେ ତ ଛୋଟବେଳେ ବହୁତ ପଡିଚ ମୁଁ କହିବି ମତେ ନା ଛୋଟବେଳେ କୁକୁର କାମୁଡି ଦେଇଥିଲା ମୁଁ ନା ବାରଟା ଇଞ୍ଜେକ୍ସନ ନେଇଥିଲି ତ ମୁଁ ନା ମାନେ କେମି କେବେ ଥିଲି କହିଲ ୟୁକେଜିରେ ଥିଲି ମୁଁ ମୋ ମାମାଙ୍କ ସହିତ ଯାଉଥିଲି ମାନେ ପାର୍କ କୁକୁରର ଯୋଉ ଛୋଟ ମାନେ ଛୁଆ ନୁହଁ ମୁଁ ତାକୁ ସେମତି ହାଏ କଲି ହେଲେ ତା ମା କୁ ବୋଧେ ଲାଗିଛି କି ମୁଁ ତାକୁ କିଛି କ୍ଷତି ପହଞ୍ଚେଇବାକୁ ଚାହୁଁଛି ତ ସିଏ ଆସିକି କାମୁଡିଦେଲା ତାପରେ ମୁଁ କାନ୍ଦି କାନ୍ଦି ମତେ ମୋ ମାମା ନେଇକି ଆସିଲେ ଆମ ଘର ପାଖରେ ଯୋଉ ନାହିଁ ବ୍ରହ୍ମେଶ୍ଵର ମେଡିକାଲ ମାନେ ଆଶ୍ରମ ପାଖରେ ସେଇଠି ଯାଇକି ଆମେ ଦେଖେଇଲୁ ସେ ମେଡି ସେ ଲେଖିଲେ ତାପରେ ଏଇଠି ଯୋଉ ସୌମ୍ୟା ମେଡି ମେଡିସିନ ଷ୍ଟୋର ଅଛି ସେଇଠି ରାତି ଦଶଟା ବେଳେ ମୁଁ ଯାଇକି ସବୁଦିନ ଇଞ୍ଜେକସନ ନେଇଛି ବାରଟା ଇଞ୍ଜେକସନ ନେଇଚି ମୁଁ ଜାଣିଛ? ଆଉ ତାପରେ ଆଉ ଯୋଉ ତମେ କହିଲନି ତମେ ପଡି ଯାଇଥିଲ ତମେ ତ ଏବେ ବି ଥରେ ଗାଡିରୁ ବି ପଡି ଯାଇଥିଲ ଯାହା ବି କୁହ ତମ ଦେହରେ ଖଣ୍ଡିଆ ତ ବହୁତ ଥିଲା ଆଉ ଛୋଟ ବେଳର ଆନନ୍ଦ ହିଁ ଏଇଆ ଆମେ ଏତେ ମଜାମସ୍ତି କରିଛେ ହଉ ତାହେଲେ ମୁଁ ରଖୁଛି ଏବେ।
ହଁ ହଁ। ହୁଁ ହୁଁ।